ହ୍ୟାଲୋ।
ହ୍ୟାଲୋ ହଁ।
କଣ କରୁଛନ୍ତି?
ଏଇ ମୁଁ ବସିଥିଲି ଆଉ ଆପଣ।
ଏଇ ଆପଣଙ୍କ ସହିତ କଥା ହଉଛି ଆଉ।
ଓହୋ ଆଉ କଣ ଖାଇଛନ୍ତି?
ପଖାଳ ଭାତ ମାଛ ଛଣା ହେଇଥିଲା ଆଉ ଆପଣ। କଣ ଖାଇଛନି?
ଆଉ ଆପଣଙ୍କ ଆଡେ ପାଗ କେମିତି କଣ ଅଛି ଆଜି?
ଖାଇ ସାରିଲେଣି କି?
ହଁ ମୁଁ ବି ସେଇ ଖାଇଥିଲି ପଖାଳ ଅଣ୍ଡା ଭୁଜିଆ ଅଣ୍ଡା ଭୁଜିଆ ଆଉ ଆଳୁ ବାଇ କଣ ତତା ମାନେ ଆଳୁ ସିଜା ବାଇଗଣ ତତା ଏ ଚକିଟିକି ଖାଇଥିଲି ଆଉ।
ଆଜି ତ ଆମିଷ ବାରି ଆଉ।
ହଁ ଏ- ହଁ ବାପା ସକାଳେ ଏଇ ଯଉ ସକାଳେ କହିଲେ ଆଇଁଷ ଆଣିବା ପାଇଁ ଯେ ସକାଳୁ ତ ଅଣ୍ଡା ଭୁଜିଆ ହେରିକି ହେଇଥିଲା ଯେ କହିଲେ ରାତିରେ ନହଲେ ଆଣିବା ଆଉ।
ହୁଁ ଆମର ଆଜି ମାଛ ତରକାରୀ ହଉଚି।
ଓ ହ ସକାଳେ ରଖିଦେଇଥିଲେ?
ହଁ ସକାଳେ ଗୋଟେ ବେପାରୀ ଆସୁଥିଲା ତାଠୁ ରଖା ହେଇଥିଲା ଆଉ।
ଓହୋ ଆଉ ଏପଟେ ଆମର ସକାଳୁ ଯଦି ରଖା ହେଇଥାନ୍ତା ଯେ ଏପଟେ ତ ମାମା ଗାଈ ଦେଖିଲା ବେଳେ ସେ କେତେବେଳେ ଗୋଟେ ମାଛ ବିକା ଟା ପଳେଇଲା ଯେ ସେଇଥିପାଇଁ ଆଉ ରଖି ହେଲାନି। ସେଥିପାଇଁ ସନ୍ଧ୍ୟାବେଳେ ଦେଖି ତ ମାଛ ଫାଛ ନଥିବ ସନ୍ଧ୍ୟାବେଳେ ଚିକେନ୍ ଆସିବ ଆଉ।
ହୁଁ -ହୁଁ। ଆଉ ଦେଶୀ ମାଛ ଖାଇବାକୁ ଭଲ ଲାଗେ ନା ଏଇ ବରଫ ଦିଆ ମାଛ?
ହଁ ଦେଶୀ ମାଛ ତ କଉଠି ମିଳୁଚି ସେଇ ବରଫ ଦିଆ ମାଛ ତ ଏପଟକୁ ସବୁ ବିକ୍ରି ଆସୁଚି। ଏ ଭୁବନ ଗଲେ ଯାଇକି ଯଦି ଦେଶୀ ମାଛ ଏମିତି ମିଳୁଥିବ ତାହେଲେ ସେମିତି ଆଣନ୍ତି ନହେଲେ ନାଇଁ।
ହୁଁ -ହୁଁ ଆମ ବଟ୍ ଆମ ପଟେ ବହୁତ୍ ମାନେ ଦେଶୀ ମାଛ ମିଳେ ଆମର ନଦୀ କୂଳରେ ନା। ସେପଟେ ବହୁତୁ ମାନେ ଦେଶୀ ମାଛ ମିଳେ ସେ ତା ଖାଏ ମାନେ ଟେଷ୍ଟେ ଟା ବହୁତୁ ଭଲ ଲାଗେ।
ହଁ ଦେଶୀ ମାଛ ଟା ତ ଖାଇବୁ ମାନେ ଭଲ ଦେହ ପାଇଁ ବି ଭଲ ଆଉ। ହ -ହଉ ଟେଷ୍ଟ୍ ବି ଭଲ ଲାଗେ -ହୁଁ। ଆଉ ଆପଣଙ୍କ ଦେହ ଭଲ ଅଛି ତ?
ହଁ ଭଲ ଅଛି। ଆପଣଙ୍କର ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି। ଆଉ ଆପଣଙ୍କ ଆଡେ ଆଜି ପାଗ କେମିତି ଦେଇଚି?
ହୁଁ ଖରା ପାଗ ଦେଇଚି ଆଜି। ଆପଣଙ୍କ ଆଡେ ବର୍ଷା ହଉଚି କି?
ନା ମ ବର୍ଷା ତ ହେଇନି ଆଜି ଟିକେ ଖରାପାଗ ଦେଇଚି ଆଉ।
ଆପଣ ଯାଇଚନ୍ତି କେବେ ମାଛ ମାରିବାକୁ?
ମାଛ ମାରିବାକୁ ତ କେବେବି ଯାଇନି ଆ- ଦେଖିଯାଏ ଆମ ଗାଁ ରେ ଯେତେବେଳେ ମାନେ ଯେତେବେଳେ ଛୋଟ ଥିଲି ସେତେବେଳେ ଦେଖିଯାଏ ଯେତେବେଳେ ଆ ଆମ ଗାଁ ବନ୍ଧରେ ମାଛ ମରାଯାଏ। ସେତେବେଳେ ସାଙ୍ଗ ମାନେ ଛୋଟ ଛୋଟ ଯେତେବେଳେ ହେଇଥିଲୁ ଟିକେ ଖୁସି ଲାଗେ ଯାଇଁକି ଆମେ ଦେଖୁ ଆଉ।
ହଁ ଆମେ ମୋ ଭାଇ ମୁଁ ମୋ ଜେଜେବାପାଙ୍କ ସହିତ ଜେଜେ ଯେତେବେଳେ ଯାଆନ୍ତି ବିଲ କୁ ମାନେ ବିଲ କା କରିବାକୁ ଆମେ ଜେଜେଙ୍କ ସହିତ ମିଶିକି ଯାଉ ଆମ ଭାଇର ମୋର। ସିଆଡେ ସବୁ କଙ୍କଡା ଆଉ ବର୍ଷା ତା ଦିନେ ଯଉ ବିଲରେ ଫୁଟି ଥାଏ ଛତୁ ସବୁ ମାନେ ସେ ବାଲି ଛତୁର ଟେଷ୍ଟେ ଟା ତ ବହୁତ୍ ଭଲ ଲାଗେ ମତେ ତ ପୁ ହଁ ବହୁତ୍ ଭଲ ଲାଗେ ସେଇଟା।
ହେଲେ ଏବେ କାଇଁ ଆଉ ସେ ବାଲି ଛତୁ କାଇଁ ଆଉ ତ ଦେଖିବାକୁ ମିଳୁନି ମାନେ ଆମ ବାରି ଘର ବି କଉ ବି ଆଉ ମିଳୁନି।
ହାଁ ବର୍ଷା ଦିନେ ଏଇ ଛତୁ ଟା ମିଳେ ନା ବାଲି ଛତୁ ଟା ବି ବହୁତ୍ ମାନେ ହୁଡା ମାନଙ୍କରେ ବହୁତ୍ ହେଇଥାଏ ଉଁ - କାହିଁକିନା ଆସୁ ଖାଉ ବହୁତ୍ ଭଲ୍ ଲାଗେ କଙ୍କଡା ବି ପୋଡିକିନା ତାକୁ ଶିଳରେ ବାଟିକି ପୁରା ଜିରା ଲୁଣ ଲଙ୍କା ଦେଇକିନା ପୁରା ବାଟିକିନା ଚଟଣି କରିକିନା ଖାଉ ପଖାଳ ରେ ବହୁତ ବଡ ଲାଗେ
ହଁ ବିଲରେ କଙ୍କଡା ବି ଭଲ ଲାଗିବ ବିଲ କଙ୍କଡା ଏ ଯୋଉ ମାଣ୍ଡିଆ କଙ୍କଡା ବଡ ବଡ ବି ପର ପା ହେଲେ ଭାସି ଆସନ୍ତି ସବୁ
ତାକୁ କଙ୍କଡା ତ ପୋଡିବୁ ତ ବାସ୍ନା ବହୁତ ଦ ତାର ବଢିଆ ବାସ୍ନା ଗୋଟେ ଆସେ ତାକୁ ଭଲ ଲାଗେ
ହଁ ମୁଁ ତ କେବେ କଙ୍କଡା ପୋଡା ଖାଇନି କଙ୍କଡା ତରକାରୀ ହୁଏ ଆମର ମୁଁ ଖାଇଛି
ଆଛା
ହୁଁ ହୁଁ ପୋଡାଟା କେମିତି କଣ ଯୋଉ ପଡନ୍ତି ମାନେ ଚୁଲିରେ କଣ ପେପର ଫେପର ଦେଇକି ନା ଆଲୁମିନିୟମ୍ ପେପର
ଛ ସେ ତ ଛୁଆ ବେଳେ ଆଣିକିନା ଜେଜେମା ସହିତ ତ ଯାଇକିନା ଆଣୁ ପୋଡିକିନା ଚୁଲି ରେ ଖାଉ ଏବେ ତ ଚୁଲି ବି ଦେଖିବାକୁ ବି ମିଳୁନି ସବୁ ତ ଗ୍ୟାସ ରେ ଆଉ
କଲେଣି
ତାପରେ ବି ବିଲ ଆଉ କିଏ ଯାଉଛି ଆଉ ତ ବିଲ ହଁ ସେମିତି ଜେଜେ ହେରିକା ଯାଉଛନ୍ତି କିନ୍ତୁ ଆମେ ତ ଏବେ ବଡ ବଡ ହେଇଗଲୁଣି ଆଉ ଯାଇପାରୁନୁ
ହୁଁ ଛୋଟ ବେଳର କିନ୍ତୁ ସ୍ମୃତି ଟା ପୁରା ଅଲଗା ସବୁଆଡେ ଯାଇ ହଉଥିଲା ସେ ଏବେ ଆଉ କିନ୍ତୁ କୋଉଆଡେ ଯାଇ ହଉନି
ଜାଣି ପାରୁନୁ ଖାଇ ବିି ପାରୁନୁ
ହଁ ଆଉ ବର୍ଷା ତ ଏବେ ଏତିକି ଏତିକି ହେଇଛି ଆହୁ ତ ବର୍ଷା ହେଇଗଲେ ଆମ ଯୋଉ ନଦୀ ବଡି ଯୋଉ ଧନୀ ବ୍ରିଜ ରେ ପାଣି ବି ଚାଲେ ଆମେ ଛୋଟ ବେଳେ ଯାଉ ସବୁ ଦେ ଖିବା ପାଇଁ ସାଇକଲରେ ରୋଡ ଉପରକୁ ପୁରା ପାଣି ଆସିଥାଏ ହାରି ଯେ ଆମେ ଯାଉ ସବୁ ଦେଖିବା ପାଇଁ ହେଲେ ଏବେ ଆଉ କୋଉ ଯାଇ ବହୁଝି ସେଆଡେ
ହଁ ଆମ ପଟେ ବି ନଦୀ ବଢି ହୁଏ ଘର ଦ୍ୱାର ପୁରା ପାଣି ପଶିଯାଏ ଆଣ୍ଠ ଆଠିଆଣ୍ଠି ଆମ ମାନେ ଚଳିବାକୁ ବି ବହୁତ ମୁ ସ୍କିଲ ହୁଏ ସେପଟରେ ଆମେ ଯାଉ ଖରା ଦିନେ କିନ୍ତୁ ନଦୀରେ ଗାଧେଇବାକୁ ବହୁତ ବଢିଆ ଲାଗେ ସବୁବେଳେ
ଖରାଦିନେ ମାନେ ପାଣି ଅଳ୍ପ ଥିବ ଏତେ ବର୍ଷା ଦିନେ ପାଣି ଏତେ ଥିବ ଯେ ଘରୁ ବାହାରିବାକୁ ବି ଡର ଲାଗିବ ଯୋଉଟା ନଦୀ କୂଳ ଅଞ୍ଚଳ ହଁ
ପାଣି ସୁଖେନି ପାଣି ଥାଏ ଆଉ ତ ନଦୀରେ ଗାଧୋଇବାକୁ ବହୁତ ଭଲ ଲାଗେ ସେଠି ନିଜେ ବି ମାନେ ମାଛ ଧରୁ କାନି ପକେଇକିନା ସବୁ ଅନି ଧରିକି ନା ଧରିକିନା ମାଛ ମାରୁ ଘରକୁ ନେଇକି ଆସୁ
ହଁ ଆମର କିନ୍ତୁ ମାନେ ଆମର ବଡ ନଦୀଟେ ବୋଲି କଣ ମାନେ ସେପଟକୁ ତ ଲମ୍ବି ଥାଏ ସେଆଡୁ ଆସ ସେ ଯ ଯୋଉ ବ୍ରାହ୍ମଣୀ ନଦୀରୁ ଆସିଛିସି ଯେ ହେଲେ କିନ୍ତୁ ଖରା ଦିନେ ଅଳ୍ପ ଅଳ୍ପ ପାଣି ମାନେ ପାଦଠୁ ଟିକେ ଜଷ୍ଟ ଉପରକୁ ପାଣି ଆଣ୍ଠି ଆଣ୍ଠି ପାଣି ବି ରୁହେ ନି ସେଠି ଗାଧୋଇ ପାଧେଇ ଭଲସ ହୁଏନି ତଥାପି ଲୋକମାନେ ଯାଆନ୍ତି ଗାଧୋଇବା ପାଇଁ ଆଉ ଏଇ ବର୍ଷା ଦିନେ ତ ବହୁତ ପାଣି ହେଇଯାଏ
ଏବେ ତ ସରକାର ନିଜେ କହୁଛନ୍ତି କି ଘରେ ବାଡିରେ ନିଜେ କୁଣ୍ଡ ବସେଇକିନା ପାଣି ର କି କି ସେଇ ମାଛ କୁ ଚାଷ କରିବା ପାଇଁ ନିଜ ବାଡି ଯାହା ଫଳରେ ମତେ ଯେ ମାଛ ବି ଖାଇପାରିବା। ଆଉ ସେ ଯୋଉ ମା ସେ ସବୁ ବ ଦ ମାଛି ପରେ ଆସୁଛି ଆମ ପାଖକୁ ଦୁ ତିନି ଦିନ ପରେ ସେଗୁଡ଼ାକ ।
ହ୍ୟାଲୋ।
ଆଉ
ଟିକେ ନେଟୱାର୍କ କୁ ଆସନ୍ତୁ ଆପଣଙ୍କ କଥା ଶୁଣ ଯାଉନି ହଁ ଟି
ହଁ ନେଟୱାର୍କ ହିଁ ହଁ ନେଟୱାର୍କ ହିଁ ଅଛି।
ହଁ ଏବେ ଶୁଭାଗଲା।
ଶୁଆଗଲା?
ହଁ ଶୁଭାଗଲା।
ମୁଁ କଇଲି ନିଜ ବାଡିରେ ମାନେ କୁଣ୍ଡ ରେ ପାଣି ଦେଇକିନା ମାଛଙ୍କୁ ଚାଷ କଲେ ବି ମାନେ ନିଜେ ସତେଜ୍‌ ମାଛ ଖାଇପାରିବ।
ହୁଁ ହୁଁ ଖାଇପାରିବି। କିନ୍ତୁ ଯୋଉ ମାନେ ଦୋଉଚନ୍ତି ବରଫ ମାଛର ବରଫେଇକି ପୁରେଇ କି ଦେଇଦୋଉଚନ୍ତି ନା
ଚିକେନ ତ ଏବେ ଖାଇ ବି ହୋଉନି ବହୁତ ଇଂଜ
ହଁ ଆଉ ବି ମାନେ ଖାଇଲେ ବି ସେଗୁଡା ଆଉ କି ମତେ ଭଲ ଲାଗୁନି ମାନେ କିଛି ବାସ୍ନା ହୋଉନି କି ଖାଇବାକୁ ବି ଭଲ ଲାଗୁନି
ନା ଚିକେନ୍‌ ତ ଏବେ ଇଞ୍ଜେକ୍ସନ ଦେଇକିନା ପୁରା ଫୁଲେଇ ଦୋଉଚନ୍ତି।
ଫୁଲି ଦୋଉଚନ୍ତି ସେ ତାଙ୍କର ବିକ୍ରି କବ ବୋଲି ହେ ଦେଖିଲା ବେଳକୁ ଲୋକମାନାନଙ୍କର ଦେହ ଖରାପ୍ ହୋଉଚି। ପ୍ରାୟତଃ ମାନେ ଯୋଉମାନେ ସବୁବେଳେ ଖାଉଥିବେ ସେମାନଙ୍କର ଦେଖ ଦେହ ମାନେ ବେଶୀ ଖରାପ୍ ହୋଉ
ମୁଁ ପୁଅ ଦେହ ଖରାପ୍ ହୋଉଚି।
ହଁ।
ଆପଣ ଖାଆନ୍ତି ଚକୋଲେଟ୍ କୁରକୁରି ଏସବୁ ଖାଆନ୍ତି?
ହଁ ମୁଁ ଖାଇ ଛୋଟ ବେଳେ ତ ବହୁତ ଖାଇଥିଲି ତ ଯୋଉ ଏବେ ସେମିତି ହଁ ଏବେ ବି ଖାଏ ଏବେ ସେମିତି ଖାଏ ହେଲେ ଛୋଟବେଳ ଅପେକ୍ଷା ଯେତେବେଳେ ସାଙ୍ଗମାନେ ମିଶିକି ସବୁ ଆମେ ନେଇ ହୁଁ ଚକୋଲେଟ ଧରିକ ସାଙ୍ଗମାନେ ଛଡା ଛଡି ହେଇକି ଖାଉ କୁୁରକୁରି ବି ଗୋଟେ ନେଇଥିଲେ ସାଙ୍ଗମାନେ କେହି ମାନେ ଖୋଇଦେବେନି ଜରି ଚିରୁ ଚିରୁକା ସମସ୍ତେ ନେଇଯିବେ।
ଆପଣଙ୍କ ଘରେ କିଏ ଛୋଟ ପିଲା ଥିଲେ ମନା କରିବେ କୁରକୁରି ଖାଇବେନି କୁରକୁରି ଖାଇଲେ ବହୁତ ମାନେ ରୋଗ ବାହାରୁଚି ଏବେ ତ ପୁତୁରା ଜଣଙ୍କର ସେ ସେମିତି କୁୁରକୁରି ଖାଇ ଖାଇ ମାନେ ତାଙ୍କ ପେଟରେ ପୁରା କଂସା ହେଇ ପୁରା ନାଳ ହେଇଯାଇଥିଲା।
ହଁ ବା ହେଲେ ଛୋଟ ଛୁଆ କ ମାନୁଚନ୍ତି ଆମ ଘରେ ଛୋଟ ପିଲା ଅଛନ୍ତି ହେଲେ ଖାଉଚନ୍ତି ଚକଲେଟ କୁରକୁରି
ନ ଖାଇବାକୁ ତାଙ୍କୁ ଡକ୍ଟର ମନା କରିଥିଲେ କି ଆପଣ ଖାଇବେନି ଯୋଉ କୁରକୁରି କିନ୍ତୁ ସେ ମାନିଲେନି ଫୁଣି ଖାଇଲେ ଫୁଣି ।
ଘରେ ବି ମନା କରୁଚନ୍ତି କିନ୍ତୁ
ହେଲା ତାଙ୍କର ଫୁଣି ତାଙ୍କ ପେଟରେ ପୁରା ଘା ହେଇ ଆସୁଥିଲା ସେ ଫୋ ଡକ୍ଟର ମନା କରିଦେଇ ଯେ କି କିଛି କି ନ ଖାଇବା ମସଲା ମସଲି ଜିନିଷ କିଛି ଖାଇବାକୁ ଏବେ ଖାଲି ରୁଟି ସନ୍ତୁଳା ହିଁ ଖାଉଛନ୍ତି।
ହଁ ବା ମାନେ ଛୋଟବେେଳେ ଯଦି ଦେହଟାକୁ ନିଜ ଦେହଟାକୁ ସୁସ୍ଥ ରଖିଉ ତାହେଲେ ବଡ ହେଲେ ବଡ ହେଲେ ଆପଣ ମଝିରେ ମଝିରେ ବି ଯାହା ଇଚ୍ଛା ହବ ଖାଇବ ହବ ହେଲେ ଛୋଟବେଳେ ଯଦି କୁରପୁରୀ ଚକଲେଟ ଏଇ ତେଲ ମସଲା ଜିନିଷ ବରା ଆଳୁଚପ ଘରିକା କି ଏରା ଯଦି ଖାଇଦେଲ ଦେହଟା ତ ଆଗରୁ ପିଲା ବେଳୁ ଖରାପ ହେଇଯିବ ଆଉ ବଡ ହେଲା ବେଳକୁ ବି କିଛି ଖାଇ ହବନି। ପିଲା କୋଉ ଶୁଣୁଛନ୍ତି।
ପିଲା ତ ଆଜିକାଲି ପିଲା ତ ମାନୁନାହାନ୍ତି ସବୁବେଳେ ଜିଦି କରୁଛନ୍ତି କି ଆମେ କୁରୁ କୁରୀ ଚକୋଲେଟ ଥଣ୍ଡା ଏସବୁ ଖାଇବୁ ବାହାର ଖାଦ୍ୟ ଖାଇବୁ ଖାଲି ଫାଷ୍ଟ ଫୁଡ ଖାଇବୁ ଏସବୁ ଖାଇଲେ ଦେହ ଖରାପ ହେଇଯିବ ନା।
ଛୋଟ ପିଲା ତ ଯାହାଠୁ ଯାହା ଦେଖିବେ କହିବେ ଆମେ ସେଇଟା ଖାଇବୁ ଥଣ୍ଡା ହେଇଥାଉ। ନାକରୁ ଇଆଡ଼େ ପଛକେ ବହୁଥିବ ସିଙ୍ଗାଣି ହେଲେ କିନ୍ତୁ ସିଏ ଆଇସ୍କ୍ରିମ୍ ଖାଉଚି ମାନେ ମୁଁ ଆଇସ୍କ୍ରିମ୍ ଖାଇବି।
ଆଇସ୍କ୍ରିମ୍ ଖାଇବି ଜବରଦସ୍ତି ପୁରା କହୁଛନ୍ତି
ଆମ ଉପର ପା ଦାନ୍ତ ବିନ୍ଧୁଥାଏ ସେ କହୁଛି ଆଇସ୍କ୍ରିମ କେଡା ହେଲେ କାନ୍ଦୁଛି କହୁଛି ମୁଁ ଆଇକ୍ରିମ୍ ଖାଇବି କେଦିନ ଯାଇକି ମେଡିସିନ ଧରିକି ଆସିଛି ମେଡିକାଲ ରୁ କହୁଛିୁ ମୁଁ ଆଇସ୍କ୍ରିମ୍ ଖାଇବି। ଏମିତି ହେଇ ଦେହ ଖରାପ ହବନି ଯୋଉ ଦାନ୍ତ ଟା ତ ଅଧିକ ବିନ୍ଧିବ ଦେହ ବି ଖରାପ ହବ।
ହଁ ଦାନ୍ତ ତ ନିଶ୍ଚିନ୍ତ ଚକୋଲେଟ ତ ଖାଇଲେ ଚିନ୍ତା ପୁରା ଦାନ୍ତ ପୋକଟା ଲାଗିବାଟା ସାରା।
ଏ ଆଇସ୍କ୍ରିମରେ ବି ପୋକ ବାହାରୁଛି ଏଇ ପୋକ ତ ଛାଡ ଯୋଉ ବାହାରୁଛନ୍ତି ବାହାରୁଛନ୍ତି ସିଏ ବି ଯୋଉ ବିକ୍ରି କରି ଆସିଛନ୍ତି ଗାଁକୁ ଆମ ପୁଅ ଗୋଟେ ଆଇସ୍କ୍ରିମ ଆଣିକି ଖାଉଥିଲା ଯେ ସେ ଖାଉଛି ମାନେ ଛୁଞ୍ଚି ଟା ତା ବାହାରିଲା ତା ହାତରେ ଆଇସ୍କ୍ରିମ ଟା ଧରିକି ଖାଉଛି ଛୁଞ୍ଚି ବାହାରଲା।
ଏଇ ଖାଇବା କଥା ନୁହେଁ ସେ ସବୁ ଜିନିଷ ଖାଇବା କଥା ଏଇ ଲୋକାଲ ଯୋଉ ମାନେ ବିକ୍ରି କରୁଛନ୍ତି ଭଲସେ ତିଆରି ବନାନ୍ତି ତାପରେ ଭଲ ପାଣି ବି ନୁହେଁ ଆମେ କଣ ନିଜ ଆଖିରେ ଦେଖୁଛେ କି ସେ କୋଉ ପାଣିରେ
ସେଇଆ ପା।
ବହୁତ ଦୂଷିତ ପାଣି ଆଣିକିନା ପୋଖରୀ ପାଣିବି ଆଣିକିନା ସେମାନେ ଆଇସ୍କ୍ରିମ କରିଦଉଛନ୍ତି। ଯାହା ଫଳରେ ଖାଇବାକୁ ପେଟ ଟାଣିବ ମାନେ କୁର୍ମି ହବ। ଝାଡା ହବ ଏସବୁ ବହୁତ ଦୁନିଆ ଯାକର କଥା ବାହାରିବ।
ହୁଁ ହୁଁ ତାରେ ତାପେ ଇଚ୍ଛା ହେଲେ ନିଜେ ଘରେ ବନେଇ ଦେଇକି ଯଦି କେତେବେଳେ ଇଚ୍ଛା ହେଲା ଖାଇଦେବେ ପଛିକା ଭଲ। ହେଲେ ବାହାରେ ଜମା କିଣିକି ଖାଇବା କଥା।
ଖାଇବା କଥା ନୁହେଁ ନିଜ ଘର ଖାଦ୍ୟ ହିଁ ଖାଇବା କଥା। ଆଛା ହଉ ମୁଁ ରଖୁଛି।
ହଉ ପରେ କଥାହେବା।
ହଉ ହଉ।
ହଉ।